ହାଲୋ।
ହାଲୋ।
ହାଲୋ।
ହଁ ମତାନା।
ଆଜ୍ଞା।
ଓୋଲି ଜୟ ଜଗନ୍ନାଥ ସୁପ୍ରଭାତ।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ। ହଁ ଭାଇ କଣ କରୁଥିଲ ତବେ ଖାଇକିନା ବସିଛି କଣ?
ଖାଇକି ବସଛନ୍ତି।
ହାଲୋ।
ମୁସୁଛନ୍ତି।
ଆଜ୍ଞା ଆଜ୍ଞା।
ହୁଁ।
କଣ ଖାଇଛନ୍ତି ଆପଣ ଖାଇଛନ୍ତି?
ହୁଁ ହୁଁ।
କଣ ଖାଇଲେ?
ସକାଳୁ ଖାଇଥିଲି ତ ଭାତ ଖାଇଥିଲେ।
ସକାଳୁ ଭାତ ଖାଉଛନ୍ତି ଆପଣ ଏ ଜଲ୍ଦି।
ହୁଁ।
ଭାତ ହଇତ ଆଉ କଣ?
ଭାତ ସହିତ ଆମର ହେଲା ଭଜାଭଜି। ଆଉ ରଡ଼ି। ଭଡି ବଡି ହେଇଥିଲା ଭଜା ଭଜି ହେଇଥିଲା ଆଉ ଆମର କଣ ମିକ୍ସଚର୍।
ହୁଁ।
ହ ମି ସେ ଖାଇ
ଓହୋ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗ ସବୁଠୁ?
ମତେ ତ ଉଁ ମୋର ସେମିତି ଖାଇବାର କିଛି ଏି
ଆଉ ଆପଣ ନ ନନଭେଜ ଖାଆନ୍ତି?
ହୁଁ ହଁ ସବୁ ଖାଏ ମଟନ୍ ଛାଡ଼ି ଦେଇକି।
ହୁଁ ହୁଁ ଆଉ ଆପଣ ଏବେ ସବୁ ପୁରୀ ଯିବେ?
ପୁରୀ।
ହୁଁ।
ପୁରୀ ନା ମ ରଥଯାତ୍ରା ଏବେ ତ ବର୍ଷା ହିଁ ହଉଛି କେବଳ। ଓ ଲଘୁ ଚାପ ହେଇଚି କେବଳ। ବର୍ଷା ପାଗରେ ବୁଲିବାକୁ ଭଲ ଲାଗିବନି ତାପରେ ଏ ବର୍ଷ ବହୁତ ଗହଳି ହଉଚନ୍ତି। ତ ଏଇ ଗହଳି ଟାଇମରେ ହବନି ନେକ୍ସ ମାନେ ଫାଙ୍କା ଟ୍ରେନ୍ ଦେଖିକି ରଥଯାତ୍ରା ପରେ ଯିବେ ଯିବ ଆଉ ଆପଣ
ନା ମୁଁ ତ ଯିବିନି ଏ ଦି ମାସହେଇ ଯାଇଥିଲି ସେଇଥିଲାଗି ଯାଇପାରିବିନି ଆଉ। ଘରେ ତ ମନା କରିଚନ୍ତି। ଦି ମାସ ତଳେ ଯାଇଥିଲୁ ଆଉ ତ ଝଅ
ଆଚ୍ଛା। ଆଉ ଆପଣ ଘରେସବୁ କଣ କରୁଛନ୍ତି?
ଘରେ ତ ସବୁ ଭଲ ଅଛନ୍ତି। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହ୍ୟାଲୋ।
ମୁଁ କହିଲି ଆମ ଘରେ ମାମା ବାପ ଆଉ ମୁଁ ଅଛୁ।
ଓହୋ ଆପଣ ଏକଲା। ମୁଁ ତ ମୁଁ ମୋ ବଡ ଦେଇ ଆଉ ବାପା ବୋଉ ଆଉ।
ଆମ ଘରେ ଆମୋର ଦିଇ ତିନ ଜଣ ଅଛନ୍ତି। ସେ ମ୍ୟାରେଜ ସିଇଲାଣି।
ଓହୋ। ହଁ
ଆଉ କଣ କଣ ଷ୍ଟଡି କରୁଛନ୍ତି?
ଆଜ୍ଞା।
ଆପଣ କଣ ପଢାପଢି କରୁଛନ୍ତି?
ଆଜ୍ଞା ଆ ମୋର ଏବେ ଜଷ୍ଟ ଦଶମ ସରିଲା।
ହୁଁ।
ଆଜ୍ଞା।
ଦଶମ ସରିଛି ଏବେ।
ଆଜ୍ଞା ଆଜ୍ଞା।
କେତେ ରେଜଲ୍ଟ ଆସିଥିଲା?
ଆୋ ରହିଲା ତ ଚାରିଶହ ବତିଶ
ଆଚଛା ଏବେ କଣ ପଢିବେ କଣ
ମୁଁ ତ ଏବେ ପ୍ଲସ ଟୁ ବିଜ୍ଞାନ କରିବି
ବୈଜ୍ଞାନ
ହୁଁ ଆପଣ କଣ କର ପଢୁଛନ୍ତି
ମୁଁ ତ ଗ୍ରାଜୁଏସନ ପଢୁଛି
ଓହୋ
ଗ୍ରାଜୁଏସନ୍ ଚାଲିଛି ଗୋଟିଏ ସେମିଷ୍ଟାର ହେଇଛି ଅଛି ଆଉ ବାକି
ହୁଁ କୋଉଠି କରୁଛନ୍ତି
ଆମ ନୟାଗଡ଼
ରାହୁଲକେଲା ଆଜଞ
ନା ହ
ନୟାଗଡ଼ ନୟାଗଡ଼ ହଉଛି ମୁଁ ଆମୁ ଘର
ହଁ
ହୁଁ।
ଆଚଛା। ମୁଁ କଣ ଆପଣ କୁଆଡେ ବୁଲାବୁଲି କରି ଯାଇଥିଲି।
ହଁ ଯାଇଥିଲୁ ଆମର ତ ପାରା ସିଏ ସମୁଦ୍ର କୂଳ ହେଲା ଆ ପଥର ମନ୍ଦ ନେହରୁ ବଙ୍ଗଳା ଯାଇଥିଲୁ ବୁଲିବା ବୁଲି କରିବାକୁ ଆଉ।
ହୁଁ।
ଆଉ ଆପଣଙ୍କ ଘର କେଉଁଠି?
ଆମର ଘର ସେନି ନୂଆ ଗାଁ।
ନୂଆଁ ଗାଁ।
ସେ ଜାଣିବିନି ଜାଣିବିନି ଆପଣ ସେ ନ ଅଛି।
ଆପଣ ଘରେ ଯିବି ନା ହଷ୍ଟେଲ ରେ?
ଆମ ଘରେ ରହେ।
ଓହୋ।
ହୁଁ।
ଆଉ ଆପଣଙ୍କୁ କୁଆଡେ କଣ କରିବା କ ଭଲ ଲାଗେ ସବୁଠୁ?
କଣ କହିଲେ?
ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ହୁଁ ମତେ ତ ସେମିତି କିଛି ନାହିଁ। ଆ ସେ କେତେବେଳେ ଫାଙ୍କା ଟାଇମ୍ ହେଲେ ପଢ଼ାପଢ଼ି କରିଦିଏ।
ଆଜ୍ଞା।
ଆଉ ନହେଲେ ସେମିତି କି ବୋର୍ ଲାଗୁଥିଲେ ଟିକେ ଗେମ କରିଦିଏ ଖେଳିଦିଏ ଆଉ।
ଆପଣ ଅନଲାଇନ୍ ଗେମ ରେ ଖେଳନ୍ତି ଫ୍ରି ଫାୟାର୍?
ହୁଁ ହୁଁ।
ହଁ ମୁଁ ବି ଖେଳେ।
କେତେ ଲେଭଲ୍ ଅପ୍
ମୋର ତ ଲେବଲ ଜଷ୍ଟ ଏବେ ଚଉଷଠି।
ହଁ।
କିନ୍ତୁ ମୋର ହେଇଗଲାଣି ଆଇଡି ସାତ ବର୍ଷ ମୁଁ ମଝିରେ ଖେଳି ପାରୁନଥିଲି କାରଣ ମୁଁ ହଷ୍ଟେଲ ରେ ଥିଲି। ସେତଥିଲାଗି ମଝିରେ ଖେଳୁନୁ ସେଠୁ ମଝିରେ ଦି ତିନି ବର୍ଷ ଲା ମୁଁ ଖେଳିିନି ନାଇଟ ରେ।
ଆଉ କେତେ ଟଙ୍କା ସ୍ପେଣ୍ଡ କରୁଛନ୍ତି ସେଥିରେ?
ଟାଇମ ତ ଏଠି ବହୁତ ଏବେ ସ୍ପେଣ୍ଡ କରୁଛି। ଏତେ କରନି ଏବେ ଟାଇମ ଆଉ।
ପ୍ରାଇମ ଲେବଲ କେତେ ହେଇଚି ଆପଣଙ୍କର?
ଆ ଆପଣଙ୍କ ଫ୍ୟାମିଲି ବ କେତେ?
ହଁ ଖାଇଚି।
ଆଜ୍ଞା।
ମୋର ଫାଇଭ୍।
ପାଇପ ଉ ଆପଣ ମା
ହୁଁ।
କେତେ ବର୍ଷ ହେଲା ଖେଳିଲଣି?
ମୋର ବି ସେ ସେବେନ୍ ୟିଆର ହେବ।
ହୁଁ ଭଲ।
ହୁଁ। ଆଉ ଆପଣଙ୍କ କିଛି ସୋସିଆଲ ମିଡିଆ ଅଛି ଯେମିତି ଇନଷ୍ଟଟାଗ୍ରାମ ଅଛି?
ହୁଁ ହୁଁ ଅଛି ନା।
ହଁ ହ।
ରିଲ୍ସ ଫିଲ ସ ବାଗରା ଏଇତା ମୁଁ ର ପସନ୍ଦ ନୁହଁ କି ପୋ ପୋଷ୍ଟ ପସନ୍ଦ ନୁହଁ। ଏମିତି ମାସରେ ଦେଖ ଦିଏ କେତେବେଳେ ଫିଲ୍ ଦେଖେ। ଏଣ୍ଟରଟମେଣ୍ଟଁ ହମ୍।
ଆଉ ତ ଆପଣ ହପଟେ ଚାଷ ବାସ ହଉଛି?
ହୁଁ ଆମର ଗୋଟେ ଚାଷ ଚାଷ ହେଲେ ଆମର ଆମର ବିଲ ଅଛି ଆମର ଚାଷ ହେବେ। ଧାନ ବୁଣା ହେଇଛି ବର୍ଷା ତ ହଉଛି ଏବେ ତଳି ତଳିିବା ହେଲେ କି ତଳି ତାପରେ ବଡ ହେଲାଠୁ ସେଟାକୁ ମାନେ ଉପଡେଇକି ସେଟାକୁ ବିଲ ଚାଷ କରିକି କାଦୁଅ କରିକି ତାକୁ ଲଗା ହବ।
ହଁ ହଁ ଆମର ଏଠି ହଛି ଆମ ଗାଁ ଗାଁ ଭିତରେ ହୁଏ ବର୍ଷ ହଉନି କଣ ଚାଷ। ଗୋଟାଟା ବିଲ ଚାଷ ଗୋଟା ଟା ବିଲ ଚାଷ ହଉଛି ଏତେ ବିଲ ଚାଷ ହଉନି।
ନାଇଁ ଆମର ଇଆଡେ ବିଲ ପ୍ରାୟ ହେଇଯାଉଛି।
ନା ନା ଏଆଡ ନା ଏଆଡେ ତ ବହୁତ ଚାଷ ହୁଏ ମୁଁ ଆମ ଘର ମୁଁ ଯାଏ।
ହୁଁ ଆପଣଙ୍କର କୋଉଠି?
ନୟାଗଡରେ ପୁରା ବଜାର ଉପରେ।
ନାଇଁ ନାଇଁ ଆପଣଙ୍କ ଘର।
ଆମ ଘରଟେ ହେଲା ପାରାଦୀପ।
ଆଚ୍ଛା।
ପାରାଦ୍ୱୀପ କେବେ ଆସିଛନ୍ତି?
ନା ନା ସେଆଡ଼େ ଜାଇନି।
ଓହୋ।
ହୁଁ।
ହଉ। ବହୁତ ବଡ ବଡ ଯାହାଜଆସି ଲାଗେ। ସେଇଟା ଦେଖିବା ବି ବହୁତ ଲୋକ ଆସନ୍ତି ଦେଖିବାକୁ। ପାରାଦୀପ ପୋର୍ଟ ଆଉ ବହୁତ ବଡ ବଡ ଜାହାଜ ଆସି ଲାଗେ।
ଆଛା।
ସେଠ ସେଠିକୁ ବେଳେ ବେଳେ ଛାଡନ୍ତି ଭିତରୁ ଯିବାକୁ ବେଳେଳେ ଛାଡନ୍ତିନି।
ହୁଁ।
ହୁଁ ଯେତେବେଳେ ହବ ଟିକେଟ କର ଛାଡିବେ ଦଶ ଟା ପାଞ୍ଚ ଟା ନେବେ ଛାଡନ୍ତି
ଟିକେ
ହୁଁ ଆଚଛା ହୁଁ
ଆ ମାଛ ବି ଆମର ଗୋଟେ ଅଛି ଗୋଟେ ମାଛ ମାର୍କେଟ ସେଠି ବହୁତ ବିଭିନ୍ନ ପ୍ରକାର ମାଛ ମାଛ ମଳ ଆକ୍ୱାରମ ବି ଅଛି ଆଖରମ୍ ବଡ ମାଛଟୁ ଛୋଟ ମାଛ ନାହି ସବୁ ପ୍ରକାର ମାଛ ଆମର ଏଠି ଅଛି
ହୁଁ ହୁଁ
ହଁ ତା ଭିତରୁ କେବଳ ଫଟୋ ଉଠେଇବା ଆଲଗ ନହିଁ ଫଟୋ ଉଠେଇବା ପାଇଁ ଗୋଟାଏ ଫଟରେ ଉଠେଇକୁ ସିଏ ନେବେ ପନ୍ଦର ଟଙ୍କା କିଏ କାଇହି ଫଟୋ ଉଠେଇବା ଫଟୋ ଉଠେଇବା ଆଲା ନାହିଁ ସେଠି ହେ ସେତି ବୁଲିବା କଥା ଭିତରୁକୁ ଗଲେ ଦଶଟା ଟଙ୍କା ନେବେ ଫଟୋ ଉଠେଇବ ଯଦି ପନ୍ଦର ଟଙ୍କା ହୁଁ
ଆଚଛା
ଆଉ ତମର ସେବଟ ତ ଯୋଉ ମନ୍ଦିର ଅଛି ଆମରଟ ନୀଳମାଧବ ମୁଁ ଯାଇଛି ସେଠି
ହୁଁ ହୁଁ ଖଣ୍ଟଲା
ହୁଁ ସେଟି ଲଡୁଆବ ଭରେ ମୁଁ ଯାଇଛି ଯାଇଥିଲୁ ଆମେ ତେବେଳେ ସେଇ ଚାରିଟା ପାଞ୍ଚଟା ବେ ବେଳଳେ ପହଡ ବନ୍ଦ ଥିଲା ହୁଁ କାଲି ବାହାରୁ ବାହହାର ଯାଉ ବୁଲିକି ଆସିଥିଲୁ ଆଉ
ହୁଁ ହୁଁ
ନୀଳମାଧବ କିନ୍ତୁ ମୁଁ ଯାଇଛି ତିନି ଚାରିଥର ଆଜ୍ା ନୀଳମାଧବ
ହଁ
ଆଉ ସେ ଯୋଉ ଆପଣଙ୍କ ଯୋଉଠ ଜଙ୍ଗଲ ଅଛି ବହୁତ ବଡ ଜଙ୍ଗଲ କ ନାଁ ତ ମନେ ପଡୁନି
ପଞ୍ଚୁପଣ
ସେ ଜଙ୍ଗଲ ସବୁଆଡେ ବୁଲଥିଲୁ ଆମେ ଗନ୍ଧ ମାଦଧନ ପାହାଡ଼ ନାଁ କଣ ଅଛି ଆପଣଙ୍କର
ହୁଁ ସେପଟେ ଅଛି
ହୁଁ ସେଇଆଡଆ ଯାଇଥିଲୁ
ହୁଁ
ହୁଁ ଆଉ ଆପଣଙ୍କ ମଧ୍ୟାହ୍ନ ଭୋଜନଇଛି କଣ
ମଧ୍ୟାହ୍ନ ଭୋଜନ ସେମିତି ତ ବାସ ଦେଖିବା କଣ ରଛିେଇ ହଉଛି
ଓ ହୋ ହଉ ତମେ ତ ଏଇ ନାଇଁ ଆଜ୍ଞା ରଖୁଛ
କଣ କହିଲେ